ହୁଁ।
ସଂଧ୍ୟା ଏ ଅପରାହ୍ନ।
ଓହୋ।
କଣ କରୁଚ?
ମୁଁ ଏଠି ବସିଥିଲି ଆଉ।
ଖାଇଚ କଣ?
ମୁଁ ଖାଇଥିଲି ଉଁ ଭାତ, ଡାଲି। ଉଁ ସାରୁ, ଆଳୁ ଭର୍ତ୍ତା, ଆମ୍ବ, ପାମ୍ପଡ। ହୁଁ ଏ ବ ଆଉ ବଢି ଏଇସବୁ ଖାଇଥିଲି ଆଉ। ତୁ କଣ ଖାଇଥିଲୁ?
ଉଁ ଭାତ, ଚିଙ୍ଗୁଡ଼ି ତରକାରୀ।
ହୁଁ।
ଆଉ କଣ? ଆଜ କଥା ହବା ଓଡ଼ିଶ୍
ହଁ ମୁଁ ତ ଆଇଁଷ ଖାଏନି। ସେଥିପାଇଁ ସାଧା ଖାଇଥିଲି ଆଉ।
ଆଇଁଷ ଖାଅନା?
ଆଉ ଆମେ କଥା ହବା ଉଁ ଖାଇବା ବିଷୟରେ କଥା ହବା ଟିକେ ହେଲା।
ହୁଁ।
ବୁଝିଲୁ।
ହୁଁ ଯେମିତି ଆମେ ଦେଖୁଚ ଆମ ଓଡିଶାରେ ଯେମିତି ସବୁ ପ୍ରକାର ଖାଇବା ମିଳୁଚି।
ହଁ ଯେମିତି ଓଡିଶାରେ ଦହିବରା ଆଉ ପଖାଳ ଭାତ ଯେମିତି। ଯେମିତି କେନ୍ଦ୍ରାପଡାର ଛେନାଝିଲି ଯୋଉ ରସାବଳି।
ରସାବଳି ହଁ।
ହୁଁ। ତାପରେ ହଉଚି ମୟରଭଞ୍ଜର ଯେମତି ମୁଢି ମାଂସ। ସେନ୍ତି ଉଁ
କଟକର ଦହିବରା। ନୟାଗଡ଼ର ଛେନାପୋଡ଼। ତାପରେ ଭଦ୍ରକର ପାଳୁଆ ଲଡ଼ୁ ଢେଙ୍କାନାଳର ଯୋଉ ବରା। ତାପରେ ଆମ ସାଲେପୁର ରସଗୋଲା।
ସାଲେପୁୁରର ରସଗୋଲା।
ଅନୁଗୁଳର ମଣ୍ଡା ପିଠା। ବାଲେଶ୍ଵରର ଛେନା ଗଜା। ବଲାଙ୍ଗୀରର କାକ୍ କରା ପିଠା ବରଗଡ଼ର ଚାଉଳ ବରା।
ହୁଁ ଛତିଆର କାକେରା ହୁଁ।
ଆଁ ଗଜପତି ର ଖଜୁରୀ ଗୁଡ଼। ଗଞ୍ଜାମ
ହଁ ଚାଉଳ ବରା ଯୋଉ ବରାଟା ହେଇକିନା ଗୋଟେ ଚାରୁ ପାଣି ଦିଆଯାଏ ତା ଦେହରେ।
ଚାଉଳ ବରାରେ କିନ୍ତୁ ଆମ ବରମ୍ପୁର ଆଚାର ଗଞ୍ଜାମର ପାମ୍ପଡ଼।
ହଁ ଆଚାର ପାମ୍ପଡ଼।
ହଁ ଯାଜପୁର ଛତିଆର କାକେରା।
ହଁ।
ଝାରସୁଗୁଡ଼ାରେ ଗୋଟେ କଣ ସର ସହ ସରସତୀଆ ଗୋଟେ।
ହଁ ତାପରେ ପୁରୀର ଯେମତି ପୁରୀର ସର ପାମ୍ପୁଡି।
ହଁ ପୁରୀର ସରପାମ୍ପୁ ପୁଡ଼ି ମହାପ୍ରସାଦ ଖଜା। ମୟୂରଭଞ୍ଜର ମୁଢ଼ିମାଂସ।
ହଁ।
ହଁ ସେମିତି ସୁନ୍ଦରଗଡରେ ଗୋଟେ ମାଣ୍ଡିଆ ରୁଟି।
ଖଣ୍ଡ ଖଜା ଉପନ ଦାଦା କହୁଚନ୍ତି ଖଣ୍ଡ ଖଜା।
କେନ୍ତି ମୁଢି ମାଂସ ଗୋଟେ ଖାଇବା ବୌଦ୍ଧର ମୁଢି ମାଂସ। ରସଗୋଲା କେମିତି ତିଆରି ହୁଏ କହିଲ?
ରସଗୋଲା? ର ରସଗୋଲା ପା ଉ ଫାଷ୍ଟ ଛେନାକୁୁ ମାନେ ଯୋଉ କ୍ଷୀରରେ ଯୋଉ ଛେନା ଟା ହୁଏ ସେଇ ଛେନାକୁ ଛେନାରେ ସୁଜି ମିଶ ମିଶେଇକି ଏ ସୁଜି ମିଶେଇକିନା ଏ ଫାଷ୍ଟ ଚକଡା ଯାଏ। ହୁଁ ତାପରେ ହୁଁ ଚକଡା ହେଇକି ଅ ତାକୁ ଗୋଲ ଗୋଲ କରାଯାଏ। ଗୋଲ ଗୋଲ ଆକୃତିର କରାଯାଏ କରାଯାଇକି ଉଁହୁଁ। ହୁଁ ସେଇଟାକୁ ପଛେରେ ତାପରେ ଶିରା ପ୍ରସ୍ତୁତ କରାଯାଏ। ଯେମତିକିି ଚିନି ପଡେ ପାଣିରେ ଚିନି ଗୁଜୁରାତି ଆଉ ଅ ପତ୍ର ଆ ଆଉଁ ଅଳେଇଚ ଅଳେଇଚ ତ ମରିଚ ପଡିକିନା ଶିରା ହୁଏ ତା ପରେ ଶିରାଟା ପଡେ ମାନେ ସେଇ ଯୋଉ ଉଁ ମିଠାଟା ତିଆରି କରି ରଖିଥିବ ତା ଦେହରେ ସେଇଟା ତା ଦେହରେ ଶିରା ଧିଏରେ ପକେଇଆ ପକେଇକିନା କିଛି ସମୟ ତା ଧିଏରେ ଫୁଟେଇଲା ପରେ ତାପରେ ଉଁ ହେଇଗଲା ଉଁ ଛେନ୍ ଯୋଉ ଇଏ ରସୋଗୋଲା ଆଉ।
ହୁଁ ଏନ୍ତି ରସୋଗୋଲା ହଁ ସିଏ ଗୋଟେ ରସୋଗୋଲା ପକାରେ। ତାପରେ ଆମ ଦହିବରା କେଉଁ ଭାବେ ଦ ଦହିବରା କେମତି ହୁଏ ନା ଆଁ ଫାଷ୍ଟ୍ ବିରି ବଟା ହଉଚି ସେ ବିରିକୁ ପୁରା ଫେ ଣ୍ଟିଆ ପୁରା ଫୁ ମାନେ ଭଲର
ହୁଁ।
ହଁ ତାଧେରେ ଜିରା ଆଉ ଭେସୃଙ୍ଗା ପତ୍ର ଲଙ୍କା ସବୁ ପଡେ। ବରାର ଆଣରେ ଯୋଉ।
ସ ଯେଦି ଆମେ କେମତି କରିଆ ନା ନା ତାର ଓ ବ ବିରିଡାଲି ଦକାରେ ମୁଗଡାଲି ଦରକାର।
ହୁଁ।
ଡାଇଲ ଦହି ଲୁଣ ଜିରା ଗୁଣ୍ଡ ଭଜା ଜିରା ଗୁଣ୍ଡ ଉପେରେ ପଡିବ। ତାପରେ ଦା ଆଳୁଦମ୍ କରିଆକୁ ଆମର ସିଝା ଆଳୁ ଦରକାର ପିଆଜ ଅଦା ରସୁ ତୁଣ ସବୁ ବିଭିନ୍ନ ପ୍ରକାର ଲଙ୍କା ଯେମତି ଜିରା ଗୁଣ୍ଡ ଧନିଆ ଗୁଣ୍ଡ ଲ ଗୁଣ୍ଡ ଗ ଗରମ ମସଲା ପ୍ରଥମେ କଁ କରିବା ନା ପ୍ରଥମେ ବିରିଟିକୁ ଛଅ ସାତ ଘଣ୍ଟା ଭିଜେଇକି ରଖିବା ତାପରେ ତାଧୁରୁ ପାଣି କାଢିକି ତା ଥେରେ ଲୁଣ ସହ ମାନେ ମିଶିକି ବା ବାଟିବା।
ହଁ।
ତାପରେ ଏଇ ଯୋଉଟା ଆଣୁକୁ ତାକୁ ଫେଣ୍ଟିଆ ବସିକି ତାପରେ ସେ ଫେଣ୍ଟି ହେଲା ପରେ ତାପରେ ତାକୁ ଗରମ ତାକୁ ତେଲେରେ ପକେଇ ଛୋଟ ଛୋଟ ବରା ଛାଣିଆ। ତାପରେ ସେ ବରାଗୁଡିକୁ କିଛି ସମୟ ପାଇଁ ଉଷୁମ ପାଣିରେ ବୁଡେଇ ରଖିଆ ଯେମତି ସିଏ ଟିକେ ଫୁଲିବ। ଦେ ଫୁଲିଲା ପରେ ତାକୁ ଗରମ ହା ତାକୁ ଚିପୁଡିକି ଭାର କରିବ ହାଲକା ଆଉ। ପକେ ଦହି ପାଣିରେ ପକେଇବା ତା ସେ ଲୁଣ ଆଉ ଭଜା ଜିରା ଗୁଣ୍ଡ ତାଧେରେ ତାକୁ ମିଶେଇଆ। ସେ ଦହିରେ ତାପରେ ଆଳୁଦମ୍ ପାଇଁ ନା ତେଲ ବି ପିଆଜ ଅଦା ରସୁଣ ସବୁ ମସଲା କଷିଦବା ମସଲା କଷି ଦେଲା ପରେ ସେ ତାକୁ ମାନେ ରାନ୍ଧିକି ମସଲା ତିଆରି କରିଆ ତାପରେ ଗରମ ମସଲା ପକେଇଆ ତାପରେ ତାକୁ ଲୋ କୁନ୍ଦ ଅକା ସେଉ ବୁନ୍ଦି ପକେଇକି ସବୁ ଭ
ହଁ ତାପରେ ଉଁ ଧନିଆ ପତ୍ର ପିଆଜ ପକେଇକିନା ହୁଁ ଖିଆ ହବ ଆଉ।
ହଁ ହଁ।
ହୁଁ ତାପରେ ମାଂସ ତର୍ କାରୀ କଣ?
ହଁ ହଁ ସେଇ ଚ
କଁ କହିଲୁ ହଁ ସେଇ ବା କହୁଚି ମାଂସ ତରକାରୀ ହୁଏ ଫାଷ୍ ଟିକେ ତେଲ ଗରମ ହେବ, ହୁଁ ତେଲ ଗରମ ହବ। କଢେଇରେ ତାପରେ ପିଆଜ ଭଜା ହେବ। ସେଥିରେ ମସଲା ପଡ଼ିବ ଅଦା ରସୁଣ ବଟା ପଡ଼ିବ।
ହଁ
ଆଉ ଆଁ ଲଙ୍କା ବଟା ପଡିବ। ଆଉ ମସଲା ଗୁଣ୍ଡ ପଡିବ ଯେମିତି କିି ଚିକେନ୍ ମସଲା ପଡିବ। ଯୋଉ ମାଂସ ମସଲା ମସଲାଟା ସେଇଟା ପଡିବ ଉଁ ଆଉ ତାପରେ ଏ ସବୁ। ପଡିକିନା କଷା ହେବ। କଷା ହେଇକି ଚିକେନ୍ ଯୋଉ ମାଂସ ଟା ତା ଦେହରେ ପଡି କାହିଁକି ନା ଭଲ କି କଷା ହବ। କଷା ହୋଇ ସାରିଲା ପରେ ତାପରେ ଆଳୁ ବି ପଡିକି ସେଥିରେ କଷା ହବ। କଷା ହେଇସାରିଲା ପରେ ପାଣି ଦିଆହବ। ତାପରେ ସେ ତରକାରୀ ଟା ଫୁଟି ଗଲା ପରେ ଉଁ ତାପରେ ତା ଦେହରେ ଧନିଆ ପତ୍ର ଆଉ ଗରମ ମସଲା ଯୋଉ ପା ପାଉଡର ପଡିକି ଓହ୍ଲା ହବ। ଓହ୍ଲା ହେଇକି ପ୍ରସ୍ତୁତ ହେଇଗଲା ମାଂସ ଆଉ।
ହଁ।
ହଁ ଆଉ କଣ ତାପରେ
ହଁ ଅଛି।
ଛେନାପୋଡ଼ ଟା ଆମର ହଁ ନୟାଗଡ଼ର ପ୍ରସିଦ୍ଧ ଛେନାପୋଡ଼ ହେଉଛି ଇ ଛେନା। ନା ଆଉ
ଆଉ
ଉ ଛେନା, ଅଳେଇଚ, ଚିନି। ଚିନିରେ ଛେନାପୋଡ ତିଆରି କରାଯାଏ। ତାକୁ ଚକାଟି କିନା ଗୋଲିଆ କରିକିନା ହଁ ତାକୁ ପୋଡନ୍ତି ଆଉ। ତା ଉପ ଉପର ଉପର ପୋଡନ୍ତି। ହେଇଗଲା ଛେନାପୋଡ ଆଉ।
ଫାଷ୍ଟେ ମି ପିଠା ପକେଇଲି ମିଠା ମାନେ ଛେନା ପୋଡଟା ସବୁଠୁ ମିଠା ନା ତା ପାଇଁ
ହଁ
ଚିନି ନେଲେ ସୁଜି ନେବା।
ହୁଁ ହୁଁ।
ଗୁଣ୍ଡ ଟିକେ ମିଶୁଥିବ ଯଦି କିଏ ଖାଉନଥିବ କଥା ଅଲଗା। ଘିଅ ଟିକେ ଦରକାର ଯେମିତି ପୁରା ପ୍ରଥମେ କିନା ଛେନାକୁ ହାତରେ ଭଲସେ ତାକୁ ଚକଟି ପୁରା ଚିକ୍କଣ କରିବା। ତାପରେ ସେ ଛେନାରେ ସୁଜି, ଗୁଜୁରାତି ଗୁଣ୍ଡ, କାଜୁ, କିସମିସ ସବୁ ମିଶେଇବା। ତାପରେ ଏଇ ଯୋଉ ତାକୁ ତା ମିଶେଇଲା ପରେ ତାକୁ ପନ୍ଦର କୋଡିଏ ମିନିଟ୍ ତାକୁ ସେମିତି ରଖିଦେବା। ତାପରେ କଣ କରିବା ନା ଗୋଟେ ବେକିଂ ପାତ୍ରରେ ଘିଅ ଟିକେ ଲଗେଇକି ସେ ଛେନାକୁ ମିଶ୍ରଣରେ ଢାଳିବା। ତାପରେ ଏ ହୁଁ ତାପରେ ସେ କଦ୍ ସାଥିରେ କଦଳୀ ପ ପାତ୍ରରେ ସେ ଛେନାକୁ ମିଶେଇକି ରଖିବା ତାପରେ କ ସେ ଯୋଉ ଗରମ ହେଇଥିବ ମାନେ ସେ ଯୋଉ ତାକୁ ନେଇକି ଗୋଟେ ଗୋ ଜାଗାରେ ଜାଗାରେ ଯେମିତି ଚୁଲିରେ ତ ଯଦି ଆଗରୁ ଗରମ ହେଇକି ଥିବ ସେ ପୋଡା ଚୁଲିରେ ନେଇକି ତାକୁ ଘଣ୍ଟାଏ ଭଳିଆ ରଖିବା। ଘଣ୍ଟାଏ ରଖି ପରେ ସେ ଟିକେ ଦେଖାଯିବ ଟିକେ ମା ବାଦାମୀ ବାଦାମୀ ଦେଖାଯିବ ମାଟିଆ କଲର। ତାପରେ ତାକୁ ବାହାର କରିକି ଆହୁରି ଆହୁରି ଘଣ୍ଟେ ଦି ଘଣ୍ଟେ ରଖିବା ତାପରେ ହେଇଯିବ ଆଉ। ଛେନାପୋଡ ପ୍ରସ୍ତୁତି ଆଉ। କାଠ ଚୁଲାରେ କଲେ ଆଉ ଟିକେ ଭଲ ଲାଗେ। ଆମ ଓଡିଶାର ଶୈଳୀ, ଓଡିଶାର ବିଭିନ୍ନ ପରମ୍ପରା ଅଁହଁ।
ତାପରେ ଯୋଉଟା ଟାଙ୍ଗିର ଯୋଉଟା ଛତିଆର ଯୋଉ କା କେରାଟା ହୁଏ ହୁଁ କାକରାଟା ସୁଜି କୁ ଯନ୍ତା ହବ ଜନ୍ତା ହେଇକିନା ତାକୁ କୁ ଥଣ୍ଡା ଟିକେ ହେଇକିନା ସେଟା ଚକଟା ହବ ହାତରେ ଚକଟା ହେଇକିନା ଗୋଲ ଗୋଲ ହେଇକି ତା ଭିତରେ ନଡିଆ ହଁ ଛେନା ଆଉ ଗୁଜୁରାତି ପୁରକୁ ଭଜା ହେଇଥିବ। ଗୁଆ ଘିଅ ପଡିକି ଭଜା ହେଇଥିବ ଭଜା ହେଇକିନା ତା ଭିତରେ ଯୋଉ ଆମେ ସୁଜି ଯୋଉ ଚକଟିକି ରଖିଥିବା ତାକୁ ଗୋଲ ଗୋଲ କରିକି ସେ ପୁର ଟାକୁ ତା ଭିତରେ ପୁରେଇବା। ପୁରେଇକିନା ଗୋଲ ଗୋଲ ପୁଣି କରିବା। କରିକିନା ତେଲ ଗରମ କରିବା ତେଲରେ ସେଟାକୁ ଛାଣିବା ସେଇଟା ହେଇଗଲା କାକେରା।
ଉଁ
ତାପରେ ଏମତି ଆଉସ ସବୁ ଅଛି ଛେନା କାକେରା ତାପରେ ଛେନା ଝିଲି ଗୋଟେ ତିଆରି ହୁଏ।
ହଁ।
ହଁ ଛେନା ଝିଲି ଛେନା ମ ତାପରେ ଆଉ ଗଟା ଆମର ଯୋଉ ଛେନା ଗଜା ଗୋଟେ ତିଆରି ହୁଏ। ଛେନା ଗଜା ବି ଗୋଟେ ପୁରା ଭଲ ଲାଗେ ଖାଇବା ଟେଷ୍ଟ ତାପରେ ସେଟା କେମିତି ତିଆରିିବେ ନା ଛେନା ତା ପାଇଁ ଆମର ଟିକେ କ ଥା
ପାଟି କରୁଚ କହିଲ?
ଆସି ପୁରା ମାନେ ନିଅସ, ହଁ ଫାସ ଛେନାକୁ ଚକଟି ପୁରା ଚିକଣ କରିବା ତାଧରେ ମଇଦା ସୁଜି ଘିଅ ସବୁ ମିଶେଇକି ଟିକେ ଚକଟାକୁ ତିଆରି କରିବା ତାପରେ ତାକୁ ଛୁରୀ ସାହାଯ୍ୟରେ କାଟିକି ଗୋଟେ ସେପ ଦବା ତାପରେ ତାକୁ କଡ଼େଇରେ କିମ୍ବା ଘିଅ ଗରମ କରି ତାକୁ ମାନେ ଛାଣିବା ତାପରେ ତାକୁ ଶିରାରେ ପକେଇବା। ଏ ଶିରାରେ ପକେଇଲା ପରେ ସିଏ ଗୋଟେ ସା ହେଇଯିବ ତାପରେ ସେଇ ଗରମ ଶିରାରେ ତାକୁ ଦଶ ପନ୍ଦର ମିନିଟ୍ ରଖି ରଖିବା କରି ହେଇଯଗଲା ଛେନା ଗଜା ଆଉ। ହେଇଗଲା କାଟିଲି।
ହୁଁ ତାପରେ